ହୁଁ।
ଏଇଠି ଶୋଇଛି ଆଉ। ତମେ କଁ କରୁଚ?
ମୁଁ ଏଇଠି ବସିଚି ଆଉ। ଗୋଟେ ସାଙ୍ଗ ଘରକୁ ଆସଥିଲି ତ।
ଓହୋ।
ଆଉ।
ତମ ଘର ଯାଜପୁର ନା କଁ ବା?
ହଁ, ଯାଜପୁର।
ହୁଁ, ଆଉ ଯାଜ୍ ଯାଜପୁରରେ କଣ ସବୁ ଭଲ ଜାଗା ଅଛି ବୁଲା ବୁଲି କରିବା ପାଇଁ।
ଆଜ୍ଞା।
ମୁଁ କହିଲି ତମ ଯାଜପୁରରେ କଣ ସବୁ ଭଲ ଜାଗା ଅଛି ବୁଲା ବୁଲି କରିବା ପାଇଁ?
ମୁଁ ବି ତ ଏପଟ ସାଇଡ଼ ନୂଆ, ଯାଜପୁରର ଅଛି ବିରଜା ମନ୍ଦିର, ଆଉ ହିଙ୍ଗୁଲାଇ। ଆଉ ଏବେ ଗୋଟେ ପାର୍କ ହେଇଚି।
ସେଇଟା କଣ କୁସୁମା ପାର୍କ ଭଲ ଭଲ ଜାଗା ଅଛି ବା ବୁଲିଆକୁ। ଯାଜପୁର ଆଗକୁ ଟିକେ କେଉଁଝର ପଳେଇଲେ ତାରେଣୀ ସେପଟେ ସାନ ଘାଗେରା କେଉଁଝର ବି ଭଲ ଭଲ ଜାଗା ଅଛି ବଡ଼ ଘାଗେରା।
ହୁଁ, ନାଇଁ କେଉଁଝର ତ ଆମେ ଯାଇଛୁ ବୁଲିଆ ପାଇଁ।
ହୁଁ। ଆଉ
ଭଲ ଜାଗା ଅଛି ମୁଁ ଏଇ କାଲି ଆଡକୁ ଯଦି ହେଲା ବୁଲିବାକୁ ଟିକେ ଯିବୁ ପା ଖରାପ ହେଇଯାଉଚି ବର୍ଷା ଯେ ଦି ଦିନ ହେଲା ଆଜି ଦିନମାନ ସାରା ବର୍ଷା ଆମେ ଆସିଲୁ ପୁରା ଓଏ ମାନେ ଇଏ ହେଇକି ଆସିଲୁ ପୁରା।
ତମେ ବା କହୁଥିଲ ବର୍ଷା କୁଆଡେ ନାହିଁ ତମ ସାଡେ।
ବର୍ଷା ସେପଟୁ ନଥିଲା ଏ-ଏପଟକୁ ବର୍ଷା ପାହାଡିଆ ଏରିଆ ଟିକେ ଅଧିକା ହେଇଗଲା ବେଳକୁ ବର୍ଷା ହଉଚି ଏତେ ପାହାଡ଼ ଯେ ପୁରା ବାଦଲ ତାକୁ ଛୁଉଁଚି। ବର୍ଷା ମାନେ ତ ଅରାଏ ହଉଛି ଅରାଏ ଅରାଏ ନାହିଁ, ରେନିକୋଟ୍ ପିନ୍ଧୁଚି ପୁଣି ଖୋଲୁଚି ପୁଣି ପିନ୍ଧୁଚି। ଆଉ ଏସ ଗୁଟେ ଖରା ଲାଗୁଛି ଫୁଣି ଖୋଲି ଦଉଚି। ଯେମିତି ସେମିତି ହେଇକିରି ଆସିି ପହଞ୍ଚିଲୁ ଆଉ କଣ କରିବୁ। ହଉ ଦି ଦିନ ଏଠି ରହିବାର ଅଛିି ଟିକେ ବୁଲାବୁଲି କରିବା। ତାପରେ ସେପଟ ଆଡ଼କୁ ଯିବା ଆଉ।
ହଁ ଏଞ୍ଜୟ କର ଆଉ କଣ।
ଆପଣ ଆଉ ଆସୁନାହାନ୍ତି ଏପଟେ ଯାଜପୁର ଆଡ଼କୁ କେବେ ବୁଲିକି ଯିବେ।
ନାଇଁ ମତେ ଏବେ ସମୟ ନାଇଁ।
ବ୍ୟସ୍ତ ରହୁଛନ୍ତି ବହୁତ।
ହଁ ଆଉ ସମସ୍ତ କାର୍ଯ୍ୟ ବ୍ୟସ୍ତ ଆଉ।
ହଁ ହଁ କାର୍ଯ୍ୟ ବ୍ୟସ୍ତ ତ ସମସ୍ତେ। ଆଉ ପୁରୀ ରଥଯାତ୍ରାକୁ ଚାଲନ୍ତୁ ଯିବା।
ଦେଖିବା କଁ ହଉଚି ସେତେବେଳକୁ ତ ଭିଡ ହୁଏ ବହୁତ। ମୁଁ ତ କେବେ ଯାଇନି।
ପୁରୀ ନବକଳେବର ହବା କଥା ଅଲରେଡ଼ି ହୋଇଗଲାଣି ଟାଇମ୍। କଁ ପାଇଁ ହଉନି ଏଇ ଘ ଆକ୍ଚୁଆଲି କେତେ ବାର ବର୍ଷ ନା କେତେ ହୁଏ ନବକଳେବର? ହଁ ହଉନି କଣ ଅଲରେଡ଼ି ହେଇଥିଲା ଚଉଦ ନା ପନ୍ଦର ହେଇଥିଲା। ତ ଛବିଶ ହେଲାଣି ଆସିକି।
ହଁ ତ ବାର ବର୍ଷ
ହେବା କଥା ହଁ କିନ୍ତୁ ହେଉନି କିଛି ଜଣାପଡ଼ୁନି ଆକ୍ଚୁଆଲି କଣ?
ନାଇଁ ମ ଚଉଦରେ କୋଉଠି ହେଇଥିଲା?
ଆଉ
ମୋର ତ ମନେ ପଡୁନି ଠିକ୍ ସେ କେବେ ହେଇଥିଲା
ପନ୍ଦର ରେ ହେଇଥିଲା ମୋର ମନେ ଅଛି ମୁଁ ସେତେବେଳେ କଟକରେ ରହୁଥିଲି। ପନ୍ଦର ହେଇଥିଲା ମୁଁ ନିଜେ ଦେଖିଛି ଦାରୁ ସେଇପଟେ ଯାଇ ଥିଲା ମୁଁ ନିଜେ ଦେଖିଛି ଚାରିଦାରୁକୁ ଦେଖି ସେହିପଟେ ହିଁ ଉପାସ କରିଥିଲା।
ଅ ପନ୍ଦରରୁୁ ପଚିଶି ତାହେଲେ ତ ଦଶ ବର୍ଷ ଆଉଛ ଛବିଶ ଏଗାର ବର୍ଷ ହେଇଛି ନା?
ଆଛା ଆଚ୍ଛା ଆର ବର୍ଷକୁ ହବ ନବକଳବର।
ହଁ ସତେଇଶ ରେ ବୋଧେ ହେଇପାରେ।
ହଁ ହଁ। ନବେ କଳେବର
ଏ ସବୁ ଭାଗ୍ୟର କଥା ନବକଳବରରେ ବି କଣ ଠାକୁ ଠାକୁରଙ୍କୁ କଣ ଦର୍ଶନ କରିହେବ କି ସେ ତ ଯିଏ ସେ ତ ପୁରୀ ଟୋଟାଲ ଅନ୍ଧାର କରାହେଇକି
ଅନ୍ଧାର କରା ହେଇକି ସେ ସେ ଟାସ ମାନେ ତାଙ୍କ ଯୋଉ ଯଉ ହପ ଯୋଉ ତାଙ୍କ ଯୋଉ
ତାର ଯିବଟା
ହୁଁ। ଏଇଟାକୁ ପରି ଘଟ ପରିବର୍ତ୍ତନ କହନ୍ତି ସେଇଟାକୁ ଆ ଘଟ ପରିବର୍ତ୍ତନ କରାଯାଏ ଆଉ
ହୁଁ।
ସେ ସେ ଫୁଣି ଯୋଉ ଯିବ ଦାରୁ ଯିବ ତାର ପୁଣି ବହୁତ ମାନେ ଅଛି ନୀତି ବିିଧି ମାନେ ଦାରୁ ସେଠି ବି ବାହାରିବେ ସେ ସ୍ୱପ୍ନାଦେଶ ହେବେ।
ଖୋଜା ହବା ପାଇଁ କି ଆମ ଗାଁ ର ଗୋଟେ ଲୋକର ନାଁ ବାହାରିଥିଲା। ସିଏ ବି ଯାଇଥିଲେ ଦାରୁ ଯୋଉ ଇଏ ହେଇଥିଲା ପୂଜା ହଉଥିଲା ସେ ସେଇଥିରେ ଯାଇଥିଲା ତାଙ୍କ ନାଁ ବାହାରିଥିଲା।
ଦାରୁ ଦାରୁ ଖୋଜା ହେଲେ ତାପରେ ସେ ଯୋଉ ମୁଁ ଯେତେବେଳେ ଥିଲି ସେତେବେଳେ ପୁରୀରେ ସେ କହୁଥିଲା ସେଠି ସେ ଜଣେ ପଣ୍ଡିତ ଯେଉଁ ଯେ ତାଙ୍କ ପଣ୍ଡା କହୁଥିଲେ
ହୁଁ।
ଏମିତି ତାଙ୍କ ସ୍ୱପ୍ନ ଦେଶ ହେଲା ସେ ଏମିତି ଖୋଜି ଖୋଜିକରି ଗଲେ ଆଉ ସିଏ ତ କାହା ଘରେ ଖାଇବେ ନାହିଁ ହଁ ତେଣୁ ଜଣେ ଖାଇବାକୁ କହିଲେ ସେ ମନା କଲେ ହ ସେ କହିଲ ଆମେ ଖାଇବୁନି ପୁଣି ସେ ଲୋକ ପଇଡ଼ ଆଣିି ପାରିକି ଦେଲା ହଁ ସେ ଲୋକ କହୁଛି ନାଇଁ ଆମ ମାନେ ବାଇରେ ତ ସେମିତି କିଛି ଗଛ ନାହିଁ ସିଏ ଲୋକ ଜାଣିନେ ଯେ ତା ବାଇରେ ଗୋଟେ ନିମ୍ବ ଗଛ ଅଛି ବୋଲି ଆ ଅଲଗା ବାରିରୁ ଲୋକ ବାହାରାରୁ କିନ୍ତୁ ସେ ପଣ୍ଡିତଙ୍କ ଯେଉଁ ପଣ୍ଡା କହୁଛି ନାଇଁ ମୋର କେବେ ଭୁଲହବ ତମ ସେ ବାଇରେ ଅଛି ଗଛ। ହଁ। ସେ ନାହିଁ ତାପରେ ସେତେବେଳୁ କହିଲେ ସମସ୍ତେ ଗଲାବେଳକୁ ସତରେ ଗଛ ଅଛି। ହୁଁ ଗୋଟେ ଆଶ୍ଚର୍ଯ୍ୟକର ଘଟଣା। ହେଇଥିଲା। ଏମିତି ମୁଁ ଥିଲି
ଦାରୁ ଯୋଉ ବାହାରିଥିଲା ଅଢଙ୍ଗ, ସେଇଟା ସେ ନିମ୍ବ ପତ୍ରଟା ମିଠା ଲାଗେ।
କୋଉଟା କହିଲେ?
ଅଢଙ୍ଗରେ ଅଢଙ୍ଗରେ ଯୋଉ ଆମର ସୁଭଦ୍ରା ଦାରୁ ଯୋଉ ବାହାରିଲା
ଆଜ୍ଞା।
ସେ ଯୋଉ ନିମ୍ବ ପତ୍ର ଟା, ସେଇଟା ମିଠା ଲାଗେ। ସେଟା ମାନେ ସେଟା ଟେଷ୍ଟ କରିବେ ସେଟା ତ ଏବେ ଆଉ ସେ ଗଛଟା ସେଠି ତ ନାହିଁ ଆଉ ସେଠି ତ ଇଏ ହେଇଗଲା।
ଏଇ ଯୋଉ ଏଇ ଯୋଉ ମିଠାରୁ ନିମ ମିଠାରୁ ମୁଁ ଯାଇଥିଲି ଫ୍ୟାମିଲି ନେଇକି ସାଇ ମନ୍ଦିର, ସେଠି ଯେତେ ଲିମ୍ବ ଗଛ ଅଛି ମାନେ ମୁଁ ବିଶ୍ୱାସ କରିପାରିଲିଣି ମୁଁ ଖାଇଲି ବି ନିଜେ
ହୁଁ।
ସେ ସେ ଯୋଉ ସାଇ ଯୋଉ ତାଙ୍କର ଯୋଉ ସମାଧି ହେଇଚି ସମାଧି ସାଇଟ୍ ରେ ବି ଯୋଉ ଯୋଉ ଗଛ ଅଛି ସେ ଗଛ ନିମଗଛ ସେଇଟା ପ୍ରକୃତ ନିମ ଗଛ ସେଇଟା କହୁଛନ୍ତି ଯୋଉ। ତାକୁ ସେ ପତ୍ର ଖାଇଲି ମାନେ ଟିକିଏ ପିତା ନାହିଁ। ପୁରା ମି
ଟିକେ ନେଟୱର୍କ ଜାଗାକୁ ଯାଆନ୍ତୁ।
ଆଜ୍ଞା ଆଜ୍ଞା। ଶୁବିଲା?
ମୁଁ କହିଲି ଆପଣଙ୍କ ଭଏସ୍ ଟା ଅପ୍ ଡାଉନ୍ ହଉଚି। ଟିକେ ନେଟୱର୍କ ଯାଗା କୁ ଯାଆନ୍ତୁ। ହୁଁ।
ଏବେ ଏବେ ଶୁବିଲା କି? ହାଲୋ। ହାଲୋ। ଏବେ ଶୁବୁଚି ତ? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।